ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ।
ସୁ ପ୍ରଭାତ ମ୍ୟାଡାମ୍ ଏ ମ୍ୟାଡାମ୍।
ହ୍ୟାଲୋ।
ହ୍ୟାଲୋ।
ଶୁଭ ସନ୍ଧ୍ୟା। ଆପଣ କେମ୍ତି ଅଛନ୍ତି।
ଆଜ୍ଞା ଭଲ ଅଛି ଆପଣ ଭଲ ଅଛନ୍ତି।
ଆଜ୍ଞା କଣ କରୁଥିଲେ ଆପଣ।
ଏମ୍ତି ମ୍ୟାଡାମ୍ ବର୍ଷା ହଉଥିଲା ଯେ ବର୍ଷା ର ଅନୁଭବ୍ କରୁଥିଲି ଆଉ।
ହ୍ୟାଲୋ।
ଆପଣ କ ଆଜ୍ଞା ମ୍ୟାଡାମ୍ ଶୁବୁଚି କି ନାଇଁ ମୋ କଥା।
ଆପଣଙ୍କୁ ମୋ ଶବ୍ଦ ଭଲ
ମସ୍। ହଁ ମତେ ତ ଆପଣଙ୍କର ଭୋଏସ୍ ଶୁବା ଯାଉଚି ଆପଣଙ୍କୁ ମୋ କଥା ଶୁଭା ଯାଉନି।
ହାଲୋ।
ହାଲୋ ହାଲୋ। ହାଲୋ
ହ୍ୟାଲୋ।
ଆଜ୍ଞା ଆମ କଥା ଆପଣଙ୍କୁ ଶୁଭା ଯାଉଛି?
ଆଜ୍ଞା ଆଜ୍ଞା। ହାଲୋ।
ଏବେ ଶୁବିଲା
ଆଜ୍ଞା।
ଆଜ୍ଞା ମ୍ୟାଡାମ ନମସ୍କାର ଭଲ ଅଛନ୍ତି?
ଆଜ୍ଞା ନମସ୍କାର୍ ଭଲ ଅଛି ଆପଣ କେମ୍ତି ଅଛନ୍ତି।
ଆଜ୍ଞା ମ୍ୟାଡାମ୍ ଭଲ ଅଛି ଶ୍ରୀ ଜଗନ୍ନାଥଙ୍କର କୃପାରୁ।
କଣ କରୁଥିଲେ ଆପଣ ମୁଁ ଜାଣିନି।
ଏଠି ମ୍ୟାଡାମ୍ ବର୍ଷା ତ ହଉଚି ଜାଣି ଛନ୍ତି ଆଉ କୁଆଡେ ଯିବାର ନାହିଁ ଘରେ ହିଁ ରହିବାକୁ ହଉଛି। ବର୍ଷା ପାଇଁ ବାହାରେ ଟିକେ ଥିଲି ତ। ତ ଆଉ ମୁଁ ମେଟାମ୍ କଣ ଆଜି ଆଉ ଏତେ ଖାଦ୍ୟ ହେଇନି। ଭାତ, ଡାଲି ଆଉ ତରକାରୀ ହେଇଥିଲା। ଆଉ ଆପଣ କଣ ଖାଇଛନ୍ତି?
ଆଚ୍ଛା! ମୁଁ ଭାତ, ଡାଲି ଆଉ ମାଛ ଭଜା।
ଆଚ୍ଛା ଆଚ୍ଛା ଆଚ୍ଛା ରବାରେ ଆମିଷ ଜାତୀୟ ଖାଦ୍ୟ ଖାଇଛନ୍ତି।
ଆଜ୍ଞା! ତାପରେ ବର୍ଷା ପାଗକୁ ତ ବହୁତ ଭଲ ଲାଗିଲା ଆଉ।
ଅ ବହୁତ୍ ମଜା ଲାଗିଥିବ ଆପଣଙ୍କୁ ବି ଆଉ ଗରମ୍ ଗରମ୍ ଖାଇବାରେ ଆଉ।
ଆଜ୍ଞା! ଆଉ ଆପଣଙ୍କ ଆଡେ କେବଠୁ ବର୍ଷା ଚାରି ଦିନ ହେଲାଣି?
ଆମ ଆଡ଼େ ତିନି ଦିନ ପାଖାପାଖି ତିନି ଚାରି ଦିନ ହେବ ହଁ ହେଇଯିବ ମ୍ୟାଡ଼ମ୍ ଆପଣ ବହୁତ ବର୍ଷା ହଉଚି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ ବର୍ଷା ହଉଛି ଖାଲି ଟିକେ ଟିକେ ମଝିରେ ଛାଡି ଦଉଛି ଆଉଥରେ ପୁଣି ବର୍ଷା ହେଇଯାଉଛି।
ଆଜ୍ଞା ଆମର ବି ଆମର ବି ମାନେ ବୋହୁତ୍ ମାନେ ଚାର୍ ଦିନ୍ ହେଲାଣି ପୁରା ଲାଗିଚି ବର୍ଷା ଯମା ଛାଡିିନି।
ଆଚ୍ଛା ଆଚ୍ଛା ମ୍ୟାଡାମ୍।
ସବୁ ବିଲ ଜମିରେ ପୁରା ପ୍ରଚୁର ପରିମାଣରେ ପାଣି ଭର୍ତ୍ତି ହେଇଯାଇଛି।
ଏ ତ ବହୁତ୍ ଖୁସିର କଥା ମ୍ୟାଡମ୍ ଚାଷୀ ଭାଇ ମାନେ ଆମର ବହୁତ ଚାଷ। କରିବା ପାଇଁ ଉପକାର ହୋଇଯାଇଚି।
ଆଜ୍ଞା ଆଜ୍ଞା। ଚାଷୀ ଭାଇ ମାନେ ତ ଜଗିଥିଲେ ନା ଗ୍ରୀଷ୍ମ ଋତୁ କେବେ ପଳେଇବ ବର୍ଷା ଋତୁ କେବେ ଆସିବ। ତାଙ୍କ ମନକୁ ତାଙ୍କ ମନକୁ ଏଇଟା ଗୋଟେ ଖୁସି ଆଉ।
ଆଜ୍ଞା ମ୍ୟାଡ଼ାମ୍! ବହୁତ୍ ଖୁସି କଥାଟେ ଆପଣ କହିଲେ ଆପ୍ ଆପଣ ବର୍ଷା ଦିନର ମଜା ନଉଛନ୍ତି?
କଣ ଆଉ? ହଁ ସେମ୍ତି। ବର୍ଷା ଦିନର ହଁ ଠିକ୍ ମଜା ବି ଆଉ ଦୁଃଖ ବି ଆଉ।
ଦୁଃଖ ବଲେ କଣ? ବାହାରକୁ ଯାଇହଉନି ବୋଲି
ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ କଥା ଠିକ୍ କଥା।
ହଁ ଏଇ ତ ନୂଆ ବର୍ଷା ମ୍ୟାଡ଼ାମ୍ ବାହାରେ ଯାଇକି ବୁଲନ୍ତୁନି।
ହଉନି କିଛି ନାହିଁ। ବାହାରକୁ ଯିବା ପାଇଁ ବି ହଉନି ପୁରା ମାନେ ବର୍ଷା ପୁରା ଟିପି ଟିପି ଲାଗିଛି ଆକା। ପୁରା ସକାଳୁ ସନ୍ଧ୍ୟା ଯାଏ। ବାହାରକୁ ଗଲେ ତ ପୁଣି କିଛି ପନିପରିବା କି କଣ ଅଣା ହବ ଘର ପାଇଁ
ଆଜ୍ଞା ଠିକ୍ କହିଲେ ମ୍ୟାଡ଼ାମ୍।
ଆଉ ସନ୍ଧ୍ୟା ଟାଇପ୍ ନେ ଆପଣ କଣ ଖାଇଲେ?
ସନ୍ଧ୍ୟା ଟାଇମ୍ ରେ ଟିକେ ବର୍ଷା ପାଗକୁ ପକୁଡ଼ି ହେଇଯାଇଚି ଆଉ।
ପକୁଡ଼ି ସହିତ ଚାହାର ମଜା ନେଲେ?
ଆଜ୍ଞା! ଆପଣଙ୍କୁ ପକୁଡି ଭଲ ଲାଗେ?
ହଁ ମତେ ଏଇ ପକୁଡ଼ି ଭଲ୍ ଲାଗେ। ପକୁଡି ସହିତ ଚାହା ପିଇଲେ ଆହୁରି ବଡି ମଜା ଲାଗେ। ଆଜ୍ଞା ପକୁଡି ମତେ ମତେ ହ୍ୟାଲୋ।
ହଁ।
ମ କଥା ସୁଭୁଛି ମ୍ୟାଡ଼ାମ୍?
ଆଜ୍ଞା ଏବେ ଶୁଭିଲା।
ଆଚ୍ଛା। ପକୁଡି ସହିତ ଚାହା ଟା ବି ପିଇଲେ ମ୍ୟାଡ଼ମ ବହୁତ ମଜା ଲାଗେ ମତେ ବି
ଆଜ୍ଞା ଆପଣଙ୍କୁ କେମତି ପକୁଡି କେମିତି ଲାଗେ ଭଲ ଲାଗେ ଖାଇବା ପାଇଁ?
ହଁ ବହୁତ ଭଲ ଲାଗେ ମ୍ୟାଡ଼ମ୍।
କେବେ ବନେଇଛନ୍ତି, ମାନେ ଘରେ କେବେ ହୁଏ?
ହଁ ଘରେ ବି ହୁଏ ନା ବନେଇଛି। ଆଜ୍ଞା ବହୁତ୍ ସହଜ ଆଇଟମ ଟା। ହଁ ବହୁତ ସହଜ ଆଇଟମ ଟା।
ଆଚ୍ଛା ଆପଣ କହିପାରିବେ କି ପକୁଡି କେମିତି କଣ ବନା ହୁଏ?
ବେସନ ଆଣିବେ ଆ ବେସନ ରେ ପିଆଜ ଟିକେ ତାପରେ ବୃଷଙ୍ଗ ପତ୍ର ତାପରେ କଞ୍ଚାଲଙ୍କା କେ ଚୁନ ଚୁନ କରି କାଟି ଦେଇ ବେସନ ଉପରେ ପକେଇକି ଆଁ ସ୍ଵାଦ ଅନୁସାରେ ପାଣି ସ୍ଵାଦ ଅନୁସାରେ ଲୁଣ ପାଣି ଟା ମାନେ ତାକୁ ଦେଖିକି ପକେଇବେ ବେଶୀ ପାଣି ପକେଇଲେ ତ ପକୋଡିର ଟେଷ୍ଟ ଟା ଖରାପ ହେଇଯିବ।
ଆଜ୍ଞା।
ଆଉ ସ୍ଵାଦ ଅନୁସାରେ ଲୁଣ ଟିକେ ପକେଇକି ଆ ଗ୍ୟାସ୍ ଟାକୁ ଅନ୍ କରିବେ ତାପରେ କଡ଼େଇରେ ତେଲ ପକାଇକି ମ ହେଲେ ତ ପକୁଡି ଛାଣିଦେବେ ଆଉ।
ଆଚ୍ଛା।
ବହୁତ ଭଲ ଲାଗେ ନା ଆପଣ ବି ତ କହିଛନ୍ତି ଆଜି ଖାଇଥିବେ ବହୁତ ବଢିଆ ଲାଗିବ।
ଆଜ୍ଞା।
ଆଉ ଆପଣ କୋଉଠୁ କହୁଥିଲେ?
ହଁ ଆମର କନ୍ଧମାଳ ଜିଲ୍ଲା।
ଆଚ୍ଛା କନ୍ଧମାଳ ଜିଲ୍ଲାରେ ଚାଷ ଏବେ କେମିତି ଚାଲିଛି?
ଆଜ୍ଞା ହଁ ଚାଷ ଜମି ଏବେ ତ ସବୁ ପାଣି ପଡିଚି ଏଇ ପାଣି ଛାଡିଲା ପରେ ସମ ଯୋଉମାନେ ସବୁ ବିଲକୁ ଚାଷ ମାନେ ବିଲକୁ ମାନେ ସବୁ ମାଟି ମାଟିରୁ ମାଟିରୁ ସନ୍ତସନ୍ତିଆ କରିଥିବେ ଆଉ ତାପରେ ତ ତ ପକେଇବେ ଆଉ ବିଲ
ଆଚ୍ଛା ଆଚ୍ଛା ଆଚ୍ଛା ବହୁତ ଭଲ ବିଷୟ ଟେ ଆପଣ କହିଲେ ମ୍ୟାଡ଼ମ। ଆପଣ ପାଠ୍ୟକ୍ରମ କରୁଛନ୍ତି କି ନାହିଁ?
କଣ କହିଲେ?
ଆପଣ ପାଠ୍ୟକ୍ରମ କେତେ କରୁଛନ୍ତି?
ମୋର ପ୍ଲସ୍ ଥ୍ରୀ।
ଆଜ୍ଞା ଆଚ୍ଛା।
ଆଉ ଆଉ ଆପଣ
ହଁ ମୋର ବି ପ୍ଲସ୍ ଥୀ ଆଜ୍ଞା ଆମର ବି ଚାଲିଛି ବର୍ତ୍ତମାନ କୁ
ଆପଣଙ୍କର କୋଉ ବର୍ଷେ ଏବେ।
ମୋର ଫାଇନାଲ୍ ଇୟର।
ଆଚ୍ଛା।
ଆ ଆପଣଙ୍କର?
ଦ୍ୱିତୀୟ।
ଆଚ୍ଛା ମୋର ତୃତୀୟ।
ଆଚ୍ଛା।
ଆପଣ
ଆପଣ କଳା ମାନେ କଳା ଇଏ ରୁ ନା ବିଜ୍ଞାନ?
ମୁଁ କଳା।
ଆଚ୍ଛା।
ମୁଁ ତ କଳା ନାଇଁ ମୋର ପାଠ୍ୟକ୍ରମ କଳା।
ଆହା ମୁଁ ବୁଝୁଛି।
ଆଚ୍ଛା ଆଉ ଆପଣଙ୍କର ହଁ ଆମର ତ ଏବେ ପରୀକ୍ଷା ହବାର ଅଛି। କାଇଁ ଆଉ କିଛି ସୂଚନା ଆଜ୍ଞା
ଫୋର୍ଥ ସେମିଷ୍ଟର
ନାଇଁ ସିକ୍ସ ସେମିଷ୍ଟାର ଆଜ୍ଞା। ହେବାର ଅଛି ଆଉ କାଇ କିଛି ଆଉ ମ୍ୟାଡାମ୍ ମାନେ କିଛି ଜଣାଇନାହାନ୍ତି ଗ୍ରୁପ ରେ ବି। କିଛି ମେସେଜ ଆସିନି ତ ଟିକେ ଦୁଃଖ ଲାଗୁଛି ପଢ଼ାପଢ଼ି କଣ୍ଟିନ୍ୟୁ ଚାଲିଛି ଆଉ।
ଆଜ୍ଞା ହଉ ଆପଣ ଭଲ ଭାବରେ ପଢ଼ନ୍ତୁ। ପରୀକ୍ଷା ପାଇଁ ଚେଷ୍ଟା କରନ୍ତୁ ଭଲ ମାର୍କ ଯେମିତି ଆସିବ ଆପଣଙ୍କର
ଆଜ୍ଞା ମ୍ୟାଡ଼ାମ।
ଜାରି ରଖନ୍ତୁ ଆପଣଙ୍କର ପାଠ ପଢ଼ାକୁ।
ଧନ୍ୟବାଦ ମ୍ୟାଟମ୍।
ଆଚ୍ଛା। ଆଉ ଆପଣଙ୍କୁ କଣ ଭଲ ଲାଗେ ମାନେ ଖାଇବା ପାଇଁ କଣ ଭଲ ଲାଗେ?
ଖାଇବା ପାଇଁ ତ ମତେ ମ୍ୟାଡାମ୍ ଛେଳି ବେଶ ବହୁତ ଭଲ ଲାଗେ। ଛେଳି ମାଂସ ଛେଳି ତ ନାଇଁ ଆଜ୍ଞା। ମୁଁ ବି କନ୍ଧମାଳରୁ ହିଁ ଆସିଛି।
ଆଚ୍ଛା। ଆଉ ଆପଣ କେବେ ମାନେ ଅଣ୍ଡା ଖାଆନ୍ତି ଅଣ୍ଡା ମାଛ
ହଁ ଅଣ୍ଡା ମୁଁ ଆଜି ସକାଳେ ତ ଖାଇଥିଲି ସକାଳୁ ସକାଳୁ ଆଜି ମୁଁ ଖାଇଥିଲି ଅଣ୍ଡା ଆଉ ବ୍ରେଡ଼।
ଆଚ୍ଛା ଆଚ୍ଛା ସକାଳୁ ଟିଫିନ୍ ଜଳ ଖିଆରେ ଅଣ୍ଡା ବହୁତ ଭଲ ଆଉ ମୋଟା ହେବେ ଆଉ।
ହଁ ମା ତ ବନେଇକି ଦଉଛନ୍ତି ହେ ମୋଟା ହବା ପାଇଁ
ମୋ ପୁଅ କେମତି ମୋଟା ହେଇଥାଉ ବୋଲି।
ଆପଣ ଚା ପିଅନ୍ତି ଚା?
ନାଇଁ ମୋର ଚାହାର ଅଭ୍ୟାସ ନାହିଁ। କିନ୍ତୁ ଏମିତିକିଏ ବର୍ଷା ପାଗକୁ ମୁଁ ଚାହା ବି ବେଳେ ବେଳେ ପିଇଦିଏ।
ଆଛା ହଉ ଚାହା ଚାହା କଲା ବେଳେ ତୁଳସୀ ପତ୍ର ଟିକେ ପକେଇଦେବେ କିଛି ମାନେ ସ୍ଵାସ୍ଥକର ରହିବ ସେଇଟା।
ଆଜ୍ଞା।
ଆଉ ଆପଣ ଟିଭିି ଦେଖନ୍ତି?
ଆଜ୍ଞା ମ୍ୟାଡାମ୍ ମୁଁ ଚଳଚିତ୍ର ମଧ୍ୟ ଦେଖେ କିନ୍ତୁ ଆ ଗରୁ ଛୋଟବେଳେ ବହୁତ ଦେଖୁଥିଲି ଏବେ ଏତେ ନାହିଁ। ଏବେ କିଛି ଅଲଗା ଚଳଚିତ୍ର ଦେଖ ଆଜ୍ଞା ମ୍ୟାଡ଼ାମ। ଆପଣ ଜାଣିଛନ୍ତିତ ଏବେ ତ ବିଜ୍ଞାନ ର ଚାଲିଛି ସବୁ ମୋବାଇଲ। ଯୁଗରେ ଆଉ ଟିଭି ଦେଖିବାକୁ କି ପସନ୍ଦ କରୁନାହାନ୍ତି କି କାହା ସହିତ ଏତେ ଭଲରେ କଥା ହଉନାହାନ୍ତି। ଯିଏ ଯାହାର ମୋବାଇଲ ଧରିକି ଥାଆନ୍ତି।
ଆଜ୍ଞା ଆପଣ ଠିକ୍ କଥା କହିଲେ ଏବେ ତ ଛୋଟ ପିଲାମାନେ ବି ସେମାନେ ଯଦି ଭାତ ବି ଖାଉନଥିବେ ତାଙ୍କୁ ଯଦି ମୋବାଇଲ ଧରିକି ଖୁଆଇ ଦବ ବୋଲି ସେମାନେ ଖାଇଥିବେ।
ଆଜ୍ଞା ମ୍ୟାଡ଼ାମ।
କିନ୍ତୁ ଏସବୁ ସେଇ ମାନେ ପିତା ମାତାଙ୍କର ଏଇଟା ଭୁଲ। ଯେ ଛୋଟ ବେଳୁ ହିଁ ପିଲାମାନଙ୍କୁ ମୋବାଇଲ ଦେଇଦେବେ।
ଆଜ୍ଞା ମାଡାମ୍। କଣ କରିବା ନ ଖାଇଲେ ତ ମ୍ୟାଡମ୍ ପିଲାମାନେ ଆମର ହିଁ ଦୋଶୋ ନା। ସେଟାପାଇ ତ ସେମାନଙ୍କୁ ଖାଦ୍ୟ ପାଇଁ ବୋଲି ମୋବାଇଲ୍ ବି ଦେବାକୁ ପଡ଼ୁଛି।
କିନ୍ତୁ ସେଟା ପାଇଁ ତ ଉପଯୁକ୍ତ ମାନେ ଉପଯୁକ୍ତ କ୍ରମ ବ୍ୟବହାର କରିବା କଥା ନା।
ଆଜ୍ଞା ମ୍ୟାଡ଼ମ୍ କିନ୍ତୁ ସେ ଯେଉଁ ବିଭିନ୍ନ ପ୍ରକାର କାର୍ଟୁନ ଦେଖିକି ପିଲାମାନେ ମସ୍ତି କରିକି
ଆଉ କାହା ସହିତ କଥା ହଉନାହାନ୍ତି ତାଙ୍କେ ତାଙ୍କର ମୋବାଇଲ ଟେ ହେଲେ ଖାଇ ଦଉଛନ୍ତି ଆଗରୁ ତ ସେମିତି ନଥିଲା।
ଆଜ୍ଞା ହଁ ଆଗରୁ ଯୋଉ ଏଠି ନେଟ୍ ନଥିଲା ମୋବାଇଲ ଫୋନ ଏସବୁ ର କିଛି ବ୍ୟବସ୍ଥା ନଥିଲେ ସେତେବେଳେ ଲୋକମାନେ ବହୁତ ମାନେ ଭାଇଚାରା ଅଧିକ ଥିଲା।
ଆଜ୍ଞା ମ୍ୟାଡ଼ାମ୍ ମା କୋଳରେ ବସାାଇ ସାରା ସାହି ବୁଲେଇ ବୁଲେଇ ଖୋଇବାର ମଜା ଜହ୍ନମାମୁଁ ଦେଖାଏ ବହୁତ ବଢିଆ ଥିଲା ଆଗ ଯୁଗରେ ମ୍ୟାଡ଼ାମ। କିନ୍ତୁ ଏବେ ତ କାହିଁ ଆଉ ଦେଖିବାକୁ ମିଳୁନାହିଁ ସେମିତି କିଛି
ଆଜ୍ଞା।
ଆଜ୍ଞା।
ହୁଁ।
ଆଉ ମ୍ୟାଡ଼ାମ ଆଉ ସନ୍ଧ୍ୟା ସମୟରେ ଆପଣ କଣ କରିବାକୁ ପସନ୍ଦ କରନ୍ତି?
ସନ୍ଧ୍ୟା ସମୟରେ ଏ ସନ୍ଧ୍ୟା ସମୟରେ ଏବେ ଆମେ ଟିକେ ଟିକେ ପକୁଡି ଖାଇଦେଲୁ ତାପରେ ଏବେ ଟିକେ ବସିକି ପଢିବୁ ଆଉ କଣ।
ଆଚ୍ଛା ମ୍ୟାଡ଼ମ୍ ଆରେ ଆରେ ମ୍ୟାଡ଼ମ୍ ବହୁତ ସମୟ ହେଇଯାଇଛି। ସମୟ ଅଭାବ ଦୃଷ୍ଟିରୁ ମୁଁ ଆପଣଙ୍କୁ କ୍ଷମା ପ୍ରାର୍ଥନା ମାଗୁଛି ଆଉ ରହୁଛି ମ୍ୟାଡ଼ାମ ନମସ୍କାର।
ଆଜ୍ଞା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ ମ୍ୟାଡ଼ାମ୍।